ହାଲୋ।
ଶୁବିଲା ଆଉ କଣ କରୁଥୁଲ କିରେ?
ଏଇ ଶୋଇ ପଡିଥିଲି ଆଉ।
ହଁ ଏଇ ଟା ଶୋଇବାକୁ ଅକ୍ଚୁଆଲି ବୋହୁତ ଭଲ ଲାଗିବ। ଏଇଟା ଆମେ ଯେତବେଳେ ଶୋଇବା ଲାଗେ ମାନେ କିଛି ଟେନସନ୍ ନାହିଁ କିଛି ନାହିଁ ଚୁପ୍ ଚାପ୍ କରିକି ଶୋଇପଡ କାମ କର। ବଢିଆ ଲାଗେ ଏଇ ଟାଇମରେ ଜେମିତି ଆଉ ଗୋଟେ କଥା ହୁଏ ତମ ଏଇ ଟାଇମ ଯେତେବେଳେ ଶୋଇବ ସେତବେଳେ କଣ ହୁଏ କହିଲ ମାନେ ଦେଖିବ ଉଠିବ ଭୋକ କରିବ। ନହେଲେ ଗୋଟେ କେମିତି ଅଳସୁଆ ଅଳସୁଆ ଲାଗିବ କିଛି କରିବା ପାଇଁ ଇଚ୍ଛା ହୁଏନି ହଁ
ହଁ ଖରା ଦିନ ଟା ସେଇଆ, ଆଉ କୋଉ ଦିନରେ ନାହିଁ ଖରା ଦିନ ଟା ଭାରି ନିଦ ଲାଗିବ।
ନା ମାନେ ଖରାଦିନେ ତ ମୁଁ ଯାହା ଆରଜଷ୍ଟ କରିଦେବି ପଛେ ହଁ ତାପରେ ମୋର ହେଲା କଣ କହିଲ ଖରାଦିନଟା କଷ୍ଟେ ମଷ୍ଟେ ଯେମିତି ହଉ ଆରଜଷ୍ଟ କରିଦେବି। ଶୀତ ଦିନ ହେଲା ମାନେ ମତେ ଖରାବେଳେ ଶୋଇବା ପାଇଁ ଭାରି ପସନ୍ଦ ଶୀତ ଦିନେ।
ଶୀତ ଦିନେ।
ଶୀତ ଦିନେ ତ ଦିନ ପଳାଏ।
ନା ମୋତେ ଖରାବେଳେ ହଉଚି ଖରାବେଳେ ଶୋଇବା ମତେ ଭଲ ଲାଗେ ମାନେ ଖରାବେଳେ ଶୋଇବୁ ପୁରା କେମିତି ଲାଗିବ କଇଲ ଉଠିବୁ ଯେତବେଳେ ପୁରା ବଢିଆ ଲାଗିବ ମାନେ ରିଫ୍ରେସିଙ୍ଗ ରିଫ୍ରେସିଙ୍ଗ ଲାଗିବ ଆଉ ହେଲା ରାତିରେ ଟିକେ ଲେଟ୍ ଯାଏ ଚେଇଁବି ନହେଲେ ମୁଁ ଶି ଶୀତ ଦିନେ ଭାରି ବେଳୁ ଶୋଇ ପଡେ, ଆଗୁରୁ ଛୁଆବେଳେ ମନ୍ଦିରେ ଟିଉସନ ଯାଉଥିଲି ଶୀତ ଦିନିଆ ଟିଉସନ ମାନେ ମୁଁ ଟିଉସନରେ ଯାଇ ଢୋଳେଇ ଶୀତ ଦିନ ଟ୍ୟୁସନ ରେ ନିଦ ଲାଗିବ ହିଁ ଲାଗିବ। ଭାରି ଢୋଳାଏ ଯୋଉ ମାଡ ଖାଇଛି ଟିଉସନରେ ଛୁଆ ବେଳେ କୁହନି। ଏଇ ଯୋଉ ଶୀତ ଦିନ ଯାଇକି ଶୋଇ ପଡିଥିଲି ଆଉ ମା ଏବେ କଣ କରୁଛନ୍ତି?
ସ୍ଲୋ ସାଉଣ୍ଡ ଆଉ କଣ
ରାତିରେ ରୋଷେଇ କିଏ ମା କରନ୍ତି ନା ତମେ କର?
ମା କରେ ମୁଁ ରୁଟି ଖାଲି ବେଲ ଦିଏ ଆଉ।
ଚୁ୍ଲିରେ ନା ଗ୍ୟାସରେ?
ଗ୍ୟାସରେ।
ଚୁଲି ଫୁଲି ଅଛି ନା?
ଚୁ୍ଲି ଇ ହଁ ସେମତି ଚୁଲିରେ ବହୁତ କମ୍ ରୋଷେଇ କେବେ କେବେ ଗ୍ୟାସ୍ ସରିଗଲେ ରୋଷେଇ ହୁଏ ନହେଲେ ନାହିଁ। ଛା ବାଇ
ନା ଆମର ଟିକେ ଚୁଲି ମାନେ କଁ କହିଲ ଆମର ଟିକେ ଚୁଲିରେ କରା ହେଇଯାଏ। ଆଉ ନହେଲେ ଗ୍ୟାସ ରେ ଦିନ ବେଳା ଧର ଖରା ଦିନିଆ ଏଠିଛି
ମାନେ ଜାଳ ଫାଳ ଏତ ନାଇଁ ନା ସୁବିଧା ନାହିଁ ସେଥିପାଇଁ ଗ୍ୟାସରେ
ହଁ ଜାଳ ବି ଆଉ ଗୋଟେ କଥା ମୋର ଆମର ସବୁ ବାଡି ଘର ଗଛ ବୁର୍ଛ ଅଛି ନା ସେଇଥିରେ ସବୁ ବେ ଏ ନଡିଆ ପରା ହବ ନଡିଆ ପରା ହେଲେ ପେଚେ ଜାଳ ଏକାଥରେ ବାହାରଯିବ ଏମତି ହିଏ ବୋଲି ଆମର ଆଡଜେଷ୍ଟ ହେଇ ଆଉ ହେଲା ନଡିଆ ଯୋଉ ବାଉଙ୍ଗାରେ ବାଉଁଙ୍ଗା ପତ୍ର ସେଟା ଜାଳ ହେଇପାରିବ। ତାପରେ ନଡିଆର ଯୋଉ କଣ ଛିିଆ ହେଇଥିବ ତାର ଯୋଉ ବାଉଁଙ୍ଗା ର ଯୋଉ ସେ କାଠି ଗୁଡାକ ଖାଲି ନା କଣ ସେଇଗୁଡା ଆରାମ ସେ ହେଇପାରିବ ସେଗୁଡା ହେଇଯାଏ ଆଉ ଏଉରା ବଡ ବଡ ସବୁ ଗଛ ଗୁଡା ସେ ସବୁ ପତ୍ର ଫତ୍ର ପଡେ। ମୋ ବାପା ବେଳେ ବେଳେ ବି ଯୋଉ ଜାଳ ନେଇ ଆସନ୍ତି କି ଖାଉନା ଚୁଲିରେ ରୋଷେଇ କରିକି ବସେଇ ସେପାଇଁ ଭଲ ଲାଗେ। ତାର ଗୋଟେ ଟେଷ୍ଟ ଅଲଗା ଉପରେ ନୁହ?
ହଁ ହଁ ଚୁଲି ରୋଷେଇଟା ଭଲ।
ବଢଆ ଲାଗିବ ତାର ଟେଷ୍ଟଟା ବି ଡିଫରେଣ୍ଟ ଲାଗିବ। ଗ୍ୟାସ ରେ କରି ପୋଡା ପୋଡା ଟେଷ୍ଟ ଲାଗେ ବୋଲି ଭଲ ଲାଗେ।
ହଁ।
ରାମୁ ସେଥିପାଇଁ ହାତ ଫାତ କାଇଁ କୁହ
ମୁଁ କହିଲି ଆପଣ ମ୍ୟାରେଜକୁ ଆମକୁ ଡାକିବେ ସମସ୍ତଙ୍କୁ।
ନିଶ୍ଚିନ୍ତ ଡାକିବି ନିଶ୍ଚିନ୍ତ ମାନେ ଏଟା ତ ପୁରା ସିଓର ମୁଁ ମାନେ ଯୋଉମାନଙ୍କ ସହିତ ପୁରା ବଢିଆସେ ମିଶୁଚି ତମ ମାନଙ୍କ ନିହାତି ଡାକିବି। ତମମାନେ ଆସିଲେ ହେଲା କହିବ ଏତେ ବାଟ ଆମେ କିଏ ଯିବ ଏତେ ଟେନସନ ରାତିରେ ପୁଣି ଆସିବ
ହେସ ପଳେଇବି।
ହଁ ଗାଡି ଯଦି କିଣିଥିବ ବି ଯଦି ଗାଡି ବି ନ କିଣି ଯିବ ବି ଯିବ ଗାଡି ତ କିଣିଦେଥିବ କାହିଁକିନା ମୋର ଆହୁରି ବହୁତ ଦିନ ଅଛି। ଯଦି ନବିି କିଣି ଥିବ ତାହେଲେ ବି ଯିବ।
ଆପଣ ତ ମୋ ଠାରୁ ବର୍ଷେ ସାନ ତଥାପି ଆଉ ଦୁଇ ତିନି ବର୍ଷ ମ୍ୟାରେଜ୍ କରିବେ ନାଇଁ?
ମିନି ମମଟା ହଉଛି ଚାରି ପାଞ୍ଚ ବର୍ଷ।
କେତେ ରଖିଛନ୍ତି କେ ମାନେ କୋଉ ଏଜେ ରଖିଛନ୍ତି ଗୋଟେ ମ୍ୟାନେଜ କରିବେ ବୋଲି?
ଛବିଶ ସତେଇଶ ସ
ମୁଁ ବି ସେଇ ସତେଇଶି ଅଠେଇଶି ଏମିତି ରଖିଛି ମୁଁ ମ୍ୟାରେଜ କରିବାକୁ ଇଚ୍ଛା ବି ନାହିଁ।
ମୁଁ ବି ସେଇୟା ସେଥିପାଇଁ ମୁଁ ସତେଇସ ଅଠେଇସ
ଢଗନି ଦେଶ ବାଧ୍ୟ ବା ହେବା କଥା ସେଇଭଳିଆ।
ହଁ ପା ମୋ ବାପା ବିତସେ ମୋ ବାପ ପା କହିଲେ କହିଲେ ଆଉ ମୋ ଜେଜେମା ଆ ସ ଗୋଟେ ମୋ ସାଙ୍ଗର ପୁଅ ବାହାଘର କ ଥାଏ ହେଲା? ମୋ ସାଙ୍ଗ ମେ ଫୁନ କରିଥିଲା କହିଲା ଆଉ ଯାଉଛି ମତେ ଟିକେ ମେହେନ୍ଦି ଲଗେଇଦବୁ ମୋର ବାହାଘର ଅଛି। ସେ ଆସିଲା ମୁଁ ତାକୁ ମେହେନ୍ଦି ଲଗେଇବ ଦେବି ବୋଲି କଣ ଶିଖିଛି? ତୁଆ ଅବଶ୍ୟ ମୋ ସାଙ୍ଗଟାର ଗୋଟେ ବାହାଘର ହେଲା। କଛି ଆଉ ତା ବାପା ଏମିତି କହୁଛି ତା ସାଙ୍ଗ ଗୁଡା ବାହା ହେଲେଣି ଆଉ ତା ବାହାଘର କୋଉ ଦିନ କରିବୁ କି ସେ ସେ ବୁଢୀ କୋକୁଡି ହେଲାଣି ତା ବାହାଘର କରୁନୁ ହେଲା? ମୁଁ ମା କହୁଛି ସେଉଠୁ ମୋ ବାପା କହିଲେ କହିଲେ ଆଉ ବୁଢି କୋକୁଡି ତୁ କଣ କହୁଚୁ ଜମା ହବନି। ଆଗେ ତା ବାହାଘରେ ଡେରି ହବନି ଆଗେ ମୋ ସାନଝିଅ ପଇସା ତାଙ୍କ ଦିଆଙ୍କର ବାହାଘର ହବ ତାପରେ ଯାଇ ମୋ ବଡ ଝିଅ ବାହାଘର ହବ। ସେ ସମସ୍ତଙ୍କ ଦାୟିତ୍ୱ ନେଇକି ସବୁ ବାହାଘର କରିସାରିବ ତାପରେ ଯାଇ ବାହାହବ ନିଜେ। ଆଛି ବାହା ହବ ମୁଁ କହିବି ମୁଁ ତାକୁ ଘର ଜ୍ୱାଇଁ କରିକି ରଖ ତାକୁ ଛାଡିକି ରହିପାରିବିନି। ହଉ କହିବି ଆଉ ଯିଏ ବାହା ହଉ ସିଏ ଆମ ଘରେରହିବ ବାହା ପଡିଆ କଥା ବାପା କହିଛନ୍ତି ହେଲା। ଅତ୍ୟଧିକ ମାନେ ବାହାରକୁ କିଛି ଛାଡିବା ପାଇଁ ପସନ୍ଦ ମାନେ ଘରେ ର ମାନେ କଣକି ତୁମ ପାଖାପାଖିରହ ଏ ମୁଁ ସାଙ୍ଗେ ସାଙ୍ଗେ ଗୋଟେ କିଛି କଲ୍ କରିଦେଇ ତୁ ସାଙ୍ଗେ ସାଙ୍ଗ ପାଖରେ ଥିବା ଦରକାର ମାନେ ଏମିତି। ହେଲା। ସେଠୁ କହିଲେ ତାର ଜମା ଏବେ ହବନି ତାର ସିଏ ମ ପାଖରେ ରହିବ। ଆଉ ତା ପାଇଁ ବା ଆମର ରୁମ୍ ଅଛି ଆଉ ଉପର ଘରେ ହେଲା କହିଲି ଆଉ ଯେ ସିଏ ତାର ହଉଛି ଗୋଟେ ରୁମ ମୋ ପୁଅ ର ହଉଛି ଗୋଟେ ରୁମ। ହେଲା ମୋ ଭଉଣୀ ସାନ ଭଉଣୀ ଦିଟା ଯାକ ଚିଡୁଥିବେ ବଡ ଝିଅ ସବୁ କଥାରେ ବଡ଼ଝିଅ ସବୁବେଳେ ବଡ଼ଝିଅ ଯାନେମୋ ବଡଝିଅ କିଛି ଗୋଟେ ବାପା ଗୋଟେ କହିବେ ହେଲା ହଁ ହଁ କିଛି ଯଦି ଗୋଟେ କଣ କହିବେ ତ ଏବେ ଯଦି କେ କହିଲେ ଏଇଟା ଆଣିକି ଦେଇନୁ ଏଇଟି କରିଦେ ବଡ ଝିଅ ମତେ ମ ଏଟ କି ମେତେ ଡାକନ୍ତି ରାଜମା ଡ଼ାକନ୍ତି ହେଲା ତାଟ ଯୋ ରାଜମା ରାଜମା ସୁଣିଲୁ କେବେ ଡାକିବେ ହେଲା। ତା ସେ କହିବେ ଆମ ଯୋଉ ମୋଦି କୁହ ଏବେ କଣ ଯାଉ ନାର ରାଣୀମାଙ୍କୁ ଡାକିବ କଣ କରୁଛି କି ସିଏ? କାଇଁ କରୁନି ହେଲା ହଉ ତମେ ଏଇ ଏଇ ସବୁ କଥା ପାଇଁ ତମ ତମ ମାନଙ୍କୁ ମୁଁ ଏମତି କହୁଛି। ଠିକ୍ ଅଛି ମୁଁ ତାକୁ କହିବି ତମ ମାନଙ୍କୁ ଆଉ କିଛି କହିବିନି ଆଉ ତାଙ୍କୁ ବି ଆ ଚ କିିଡାନ୍ତି ହେଲା। ତାଙ୍କୁ ବି ଭଲ ପାନ୍ତି ବୋଲି ମ ଦରଥାନ୍ତି ମାନେ ମୋ ପାଇଁ ଟିକେ ଓଭର୍ ପ୍ରୋଟେକ୍ଟି ଆଉ ମାନେ ତାଙ୍କ ପାଇଁ ବି କିନ୍ତୁ ଗୋଟେ ନଥାଏ ନା ଗୋଟେ ଫାଷ୍ଟ ଛୁଆ ଯା ଭି ହେଲେ ଗୋଟେ ବାପା ମାଆଙ୍କର ଗୋଟେ ଗଟେ ଇଏ ଥାଏ ତ ସେଇଭଳିଆ ନହେଲେ ଆଉ ସେମତିାନେ କିଛି ଇଏ ନହିଁ ତାଙ୍କୁ ମତେ ଯେତିକି ଭଲପଆନ୍ତି ତାଙ୍କୁ ବି ସେତିକି ସବୁ ଭଲ ପାଆନ୍ତି। ତାଙ୍କୁ ସବୁ ଦେଖାନ୍ତିନି ମତେ ଟିକେ ଦେଖିଥାାନ୍ତି ଆଉ ହେଲା ଏନ୍ତ ମତ ମ ଭାରି ଭଲ ଲାଗିଲା କିନ୍ତୁ ଯାହା ବତ କେତେ ବଢିଆ ପଭ୍ ଭାବୁଛନ୍ତି ମୁଁ ଆଉ ଡରିଆରେ କଣ ଅଛି ମ
ହଁ।
ମୋ ବାପାଟ ଏମିତି ଚାହୁଁଛନ୍ତି ମୁ ଏଇଠି ହୁଁ
ତାପରେ ସବୁ ବାହାଘର ବାହାଘର କଣ ସଫଳ ହୁଏ କିି? କିଛିଟା ବି ବହୁତ ପ୍ରୋବ୍ଲେମ ହୁଏ ଆମ ଗୋଟେ ଦେଖିଛି ଆମ ଘର ଗୋଟେ ଝିଅ ମାନେ ଛୋଟବେଳୁ ବହୁତ କଷ୍ଟ କରି କରି ପାଠ ପଢିଲେ ପାଠ ଏତେ ବି ଭଲ ପଢେ କମର୍ସ ନେଇଗଲେ ନେଲାନି ବୋଲି ଅଲଗା ଇଏ ଗୋଟେ ସେଥି ଟ୍ୟୁସନ୍ ଫ୍ୟୁସନ ହେଲା କିନ୍ତୁ ଏତେ କିଛି ଗାଇଡ଼୍ କରିବାକୁ କିଛି ନଥିଲେ କି ସେଥିପାଇଁ ମାନେ ଥରେ ଫେଲ ହେଲା ହୁଁ ପାଠଟା କେମିତି ପଢିବ ସେଟା କିତେ ଘରେ ଏଜୁକେଟେଡ଼ ନାହାନ୍ତି ସେଥିପାଇଁ ପାଠ ବିଷୟରେ ଏତେ ଭଲସେ ପଢ଼ି ପାରିଲାନି ଫଷ୍ଟଟେ ଫେଲ୍ ହେଲା ତ ଆଉଥରେ ବି ଏକ୍ଜାମ୍ ଦେବା ଟାଇମ୍ ହେଈଗଲା ବହୁତ ବି ଗାଳି ବି ଶୁଣିଛି ମାଡୁ ବି ଖାଇଛି ତା ବହୁତ କଷ୍ଟ କରିକି ଚାର ବର୍ଷ ରହିକି ତାପରେ ମ୍ୟାରେଜ୍ କଲେ
ମାରିସ୍ କଲା ବ୍ରାହ୍ମଣଘର ମାନେ ସେ ତାଙ୍କ ଝିଅଘର ବି ବ୍ରାହ୍ମଣ ଗୋଡ଼ୋରବେ ରମାଣ ମାନେ ବହୁତ କଷ୍ଟ ଖାଲି ପୁଅ ମାନେ ଯୋଉ ଝିଅ ମିଳନ୍ତି ଯୋଉ ମାନେ ବାହା ହେଇ ଯାନ୍ତିନି କିିବା ହେଇଯାନ୍ତିନି ସେ ଝିଅ ଟା ମାନେ ଏତେ ସୁନ୍ଦର ନ ମାନେ ଫେସ କଟିଂ ଭଲ କଳା ଦେଖିବା ପାଇଁ କଳା ଯିଅ ପୁଅଟେ ଟିକେ ଗୋରା ତାକୁ ତ ମିଳୁନଥିଲେ କୋଉଠି ସେ ବାଧ୍ୟକୁ ବାହା ହେଇଛି ଆ ସେ ଦି ମାନେ ସବବେଳେ ଖାଲି ଟର୍ଚର ମାନେ ଟୋଟା ଭଲ ପାଇବନ ଦେଶବାଉ ବହୁତ ପ୍ରୋବ୍ଲେମ୍
ସେମାନେ ଭାବିଲେ କଥା ଗୁଡା ଭାରି ଡର ଲାଗେ
ସେଇଟା ପୁଣି ଆମ ଫ୍ୟାମିଲିରେ ସେମତି ମାନେ ବହୁତ କଷ୍ଟ ସହି ସହିକି ସେଲେ ଛୁଆ ଟା ଲାଷ୍ଟୁ ମରିଗଲା
ଓ ହୋ
ସେବୁ ମୋ ନିଜର ପୁରରେ ଆଉ
ନିଜ ମାନେ ବଡ ବାପା ସାନ ବାପା
ନା ମୁଁ କେସି
ମୋଁ ପିଈସି
ଏ ତମର ନିଜ ପିଈସୀ
ହୁଁ ଏ ବା ଇଛା ନାହିଁ ଏବେ ମଲାଣୀ ଭଜ ଛମାସ ସାତମାସ ହୋଈଯିବ
ଡାଲି ସବୁ ଆଜିକାଲି କଣ କହିଲ ସବୁ ଏମିତି ହୋଉଚି ତ ମାନେ ଆମକୁ ପୁରା ନିଜ ହିସାବରେ
ସତ ବାହା ହେଲା ପଚିଶ ଛବିଶ ବର୍ଷରେ ହଁ ମରିଗଲା ଅଛି ଅଣତିରିଶ ବର୍ଷରେ ଚାରି ବର୍ଷ ପଚିଶ ବର୍ଷରେ ବାହା ହେଲା ଅଣତିରିଶ ବର୍ଷରେ ମରିଗଲା ଚାରି ବର୍ଷ ପୁରା ଜମ ଯନ୍ତ୍ରଣା ତାରେ ବାହା ହେଇକି କଣ ଲାଭ ତାକୁ ମିଳୁଚି କିଛି ତ ଲାଭ ନାହିଁ ନା ବାହା ହେଇକି।
ତା ସେ କିଛି ଗୋଟେ ଇନକମ କରନି ନିଜେ ଘରେ ବାହାରେ ରହିପାରିବ
ହଁ ଏଇଟା ତ ନା ମାନେ ହେଇଯାଇଚି ଗୋଟେ ମାନେ କଣ ବାହା ହବା ଦରକାର ଯାହା ବି ହେଲେ
ଆଉ ସେତେ ମାନେ ଭାଗ୍ୟବାନ ଝିଅ ନୁଁ ନା ସମ ସବୁବେଳେ ସବୁ ଖୁସି ଟା ରହିବୁ ଏଠି ପାଇବୁ ସେଠୀ ନା।
ପିଲା ବେଳେ ବାପା ମା କେତେ ଗେଲ ଅଳି ଅଦଳିରେ ବଢ଼େଇ ଥିବେ ତୋତେ ଆଉ କିଏ ସେମତି ଗେଲ କରିକି ମାନେ ଗେଲ ହୋଇଯାଇକି ରଖିବ ବୋଲି କଣ ମାନେ ଅଛି
ଗେଲ ତ ଛାଡ ହେନା ଯୋଉ କହନ୍ତି ଖୁସି ନଦେଲ ନାଇଁ ଦୁଃଖ ଆଟଲିଷ୍ଟ ନଦିଅ ସେଇଭଳିଆ
ହୋଉ
ନାଇଁ ସେଟା ବି ଗୋଟେ ଛାଡ କଣ ଆଉ କରିବା।
ଯାହା ଭାଗ୍ୟରେ ଯାହା ଥିବ ତାକୁ ଆମେ କେହି ବଦଳେଇ ପାରିବେନି ମାନେ ଭାଗ୍ୟ ଭାଗ୍ୟର ବିଧାନ ସେଇଭଳିଆ ହଁ ମୋର ହେଲେ ମୁଁ ନିଶ୍ଚିନ୍ତ ଡାକିବି। ତମେ ଆସିବା ଦରକାର ଉଇଦାଉଟ ଏନି ଏକ୍ସକ୍ୟୁଜେସ।
ଆମେ ଯିବୁ ମୁଁ ତ ଯିବି ସିଓରୋ ଯିବି।
ଆଉ ଯୋଉ ଆସିକି ଆହୁ ହେଲା ମୋତେ ଫାଷ୍ଟ କ୍ଲାସ ଆସିଥିଲି ହେଲା ଫାଷ୍ଟେ ସେ ପିଲାମାନେ ସବୁ କହିବେ ଆଉ ମ୍ୟାଡାମ ସେମାନେ ଭାବନ୍ତୀ ମତେ ବୋହୁତ ସେମାନେ। ସେମାନେ ସବୁ ଭାବନ୍ତି ନା। ମାନେ ସବୁ ମିଶି ମିଶିକି ପଇସା ପତ୍ର କଲେସ୍ସନ କରିକି କି ଆମେ ଯାଆ ବି ହେଲେ ଗୋଟେ କଣ ସୁନା ଜିନିଷକିଣିବା ନ ହେଲେ ରୂପା ଜିନିଷ ନେଇକି ଯିବୁ। ଆମେ ନିହାତି ନେଇଯିବୁ ଏତେ ଭଲ ଆପଣ ଆପଣ ମୁଁ କହିବି ନାଇଁ ନାଇଁ ଜମା କୁହନି କିଛି ଆଣିବା ଦରକାର ନାହିଁ କିନ୍ତୁ ଆସିବ ମୁଁ । ସେ ପିଲା ଗୁଡା ଆଉ ପଚାରୁନାହାନ୍ତି ମେସେଜେ ଆଗରୁ କେତେ ମେସେଜେ ଫେସେଜେ କରୁ
ସମୟ ସାଙ୍ଗରେ ସବୁ ଚେଞ୍ଜ ହେଇଯାଏ ଏ ମାନେ ସମ ଟାଇମି ହୁଏନି। ଧୀରେ ଧୀରେ ଧୀରେ ଧୀରେ ଭୁଲି ଯାଆନ୍ତି ସମସ୍ତେ।
କିନ୍ତୁ ଏଇଆ ଯେତେବେଳେ ଯୋଉଟେ ଦେଖିବେ ଗୋଟେ ସେତିକି ରେସ୍ପପେଟେ ଅଛି ମ୍ୟାଡାମ ଯାଉଛନ୍ତି। ଏଇଟା ବହୁତ ଭଲ ଲାଗେ ତେଣିକି ସମସ୍ତେ ସମସ୍ତଙ୍କ କାମରେ ବ୍ୟସ୍ତ ମୁଁ ବି ମୋ କାମରେ ବ୍ୟସ୍ତ ଅ ସ୍ୱାଭାବିକ କଥା କିଏ କୋଉଠି କଣ କରୁଛନ୍ତି ତ ଏଇଟା ଭାବିବାଟା ଭୁଲୁ କଥା। କିନ୍ତୁ ଇଏ ଭାରି ଖୁସି ତମସାର ଗୁଡା କିନ୍ତୁ ଏ ବ୍ୟାଚ ପିଲାଗୁଡା ଏତେ ପାରାଫିସି ଏଇ ଯୋଉ ଆସ ଟା ଢୁକିନା ବଢିଆ ପିଲାଟା।
ହଁ ସେ ତ ଆମ ସାଙ୍ଗରେ କ୍ଲାସ୍ କରୁଥିଲା।
ହୁଁ। ଝିଅ ଟା ବହୁତ ମାନେ ପୁରା ପଳି ଆସେ।